ଏଇ ଶୋଇଥିଲେି ଟିକେ ଗଡୁଥିଲି ଆଉ।
ହୁଁ ମୁଁ ଏବେ ଏଇ ଖାଇକି ଆସୁଛି ଆଉ। ଭାଇ ଆଜ୍ଞା ଆଜ୍ଞା ଶୁଭୁଚି
ତୁ କାରଣ ମତେ ମାନେ ଗୋଟେ ସାଙ୍ଗଟା କହିଲା ତ ମାନ ଏବେ ନଏଜ ପ୍ରୋବ୍ଲେମ ହଉଛି ତ ମତେ ଲାଗିଲା।
ତ ନାଇଁ ତ ମତେ ଠିକ ସେ ଶୁଭୁଥିଲା ଆପଣଙ୍କୁ ମୋ କ
ହଁ ହଁ ମୋର ତ ଶୁଭୁଛି ବାକି ମତେ ଟିକେ ମୋ ଭଏସ୍ ଟା ଡବଲ ହେଲା ଭଳିଆ ଶୁଭୁଛି।
ନାଇଁ ନାଇଁ ଏଇଟା ଏମତି ନେଟୱାର୍କ ଇସୁଥିଲେ ଏମିତି ହୁଏ।
ହଁ ଦେଖ ପୁଣି ଆଉ ଥରେ ତମର ଏଇ ପ୍ରୋବ୍ଲେମ ହବ ନା ତ ସେଥିପାଇଁ କହୁଥିଲେ ହୁଁ। ଏବେ ମାନେ ଯୋଉ କଲ୍ ବି ଆସଛି ତାଙ୍କର ଟିକେ ନଏଜ ପ୍ରୋବ୍ଲେମ ହଉଛି ତ ମତେ ସିଏ ସାଙ୍ଗଟା କହିଲା କି ପରେ କଥା ହବୁ ବୋଲି ମୁଁ କହିଲି ନାଇଁ ମୁଁ ଆଙ୍କୁ କହିଦେଇଛି ତ କଥା ହେଇଯିବି ଆଉ ହୁଁ। ଆଉ କଣ କରୁଛ? ନା ମୁଁ ତ ତ ଆପଣଙ୍କ ସହିତ ହିଁ କଥା ହେଇଥିଲି କାରଣ ମତେ ଦଶ କୋଡିଏ ମିନିଟ ୱେଟ୍ କରିବାକୁ ପଡିବ ନା ନେକ୍ସଟ୍ କଲ୍ ଟା ପାଇଁ ନହେଲେ ପୁଣି ତମର ମାନେ ମୋର କାଉଣ୍ଟ ହଉନି କିଛି। କାଉଣ୍ଟ ହବନି ମାନେ ନେଟୱାର୍କ ଇସ୍ୟୁ ବେଶୀ ହଉଚି ତାଙ୍କର ଏବେ ବହୁତ ପିଲା ହେଲେଣି ନାଁ ଆଗରୁ କମ ଥିଲେ ତ ନେଟୱାର୍କ ଇସ୍ୟୁ ହଉନଥିଲା ଏବେ ବେଶୀ ହେଲାଣି ତ ଆ ମାନେ ହଁ ନେଟୱାର୍କ ଇସ୍ୟୁ ହଉଚି ଆଉ। ମାନେ ରାତି ଟାଇମରେ ଟିକେ ପ୍ରୋବ୍ଲେମ ହଉଚି ବାକି ଖରାବେଳେ କିଛି ପ୍ରୋବ୍ଲେମ୍ ହଉନି।
ପ୍ରୋବ୍ଲେମ୍ ନାହିଁ ରାତିରେ ବାସ ହଉଛି।
ହଁ। ଆଉ କନ୍ କଣ କରୁଛ?
ଏଇ ବସିଥିଲେ ଏବେ ଆଉ।
ହୁଁ ସାଡେ ପବନ ହଉଚି?
ହଁ ପବନ ହେମନ୍ତି ନର୍ମାଲ ହିଁ ହଉଛି ଏତେ ନାହିଁ ଟିକେ ଟିକେ ହଉଛି।
ହଁ ଟିକେ ମାନେ ଗରମ ମରିଲା ଭଳିଆ ପବନ ହଉଛି ଏଇଠି ବି।
ହୁଁ ବହୁତ ହଉଛି ପା।
ଏବେ ଜଷ୍ଟ ମୁଁ ଚାଟ୍ କରୁନଥିଲି ଭାଇ ଯାଇକି ଚାଟ୍ ଧରିକି ଆସିଲା ବୋଲି
ହୁଁ ହୁଁ
ଏବେ ଖାଇକି ଆଇସ୍କ୍ରିମ୍ ବସିକି ଖାଉଛି ଆଉ।
ହଁ ବାହାରୁ ହିଁ ଖାଇବାକୁ ଇଚ୍ଛା ହଉଛି ଏବେ ଆଉ ଘରେ କିଏ ରାନ୍ଧିବ।
ସେଇବା ବାହାର ଜିନିଷ ହଁ ବେସିକାଲି ବାହାର ଜିନିଷ ଖାଇବାକୁ ଇଚ୍ଛା ହଉଛି ଘରେ ଏତେ କିଏ ଗରମ ରେ ରୋଷେଇ କରିବାକୁ ଇଚ୍ଛା ହଉନି ନା
ହୁଁ କିନ୍ତୁ ବାହାର ଖାଇଲେ ମୋଟା ହେଇଯାଉଛି।
ଆଉ ଆପଣଙ୍କ ଦେହ ପା ଭଲ ଅଛି।
ହଁ ଭଲ ଅଛି ଆପଣଙ୍କ ଭଲ ଅଛି।
ହଁ ମୋର ବହୁତ ଭଲ।
ଆଉ ଘରେ କେମିତି ସବୁ ଅଛନ୍ତି?
ଛନ୍ତି। ଏବେ ସବୁ ବସିକି ଗପ୍ ସପ୍ କରୁ ଲୁ ନର୍ମାଲି ବସଛୁ ଆଉ
ହୁଁଉଉ, ଏବେ ତ ଭେକେସନ୍ ଅଛି ଟିକେ ଅଛି ଆଉ। ଘରେ ପୁରାଆଆ ସେମିତି ବସିଲେ ମମି ଖାଲି କାମ କର୍ କାମ କର୍ କାମ କର୍ ହୁଁହୁଁହୁଁ ହୁଁ
ତୁ ତ ସେମିତ୍ କୁହାଯାଉଛି ବସିଲା ମାନେ କାମ କରିବାକୁ ନିଶ୍ଚିନ୍ତ କହିବେ
ତ ଭେକେସନରେ ଲାଭ କଣ କଲେଜ ଯାଇକି ଯାହା ଟିକେ ଖଟି କରିପାରୁଥିଲ।
ହଁ କଲେଜ ଗଲେ ଟିକେ ଭଲ ଲାଗିବ ଏଇ ଘରେ ବସିଲେ ବେସିକାଲି କଣ କରିବ ଘରେ ବସିକି ମୁଣ୍ଡ ଖରାପ କରିବା କଥା କେଛ୍ କେଛ୍ କେଛ୍। କେଛ୍ ଆଉ କିଛି ନାହିଁ।
ଖରାକୁ ପୁଣି ଆଉ ଥରେ ଘରେ କେତ୍ କେତେ ବସିବ ବିରକ୍ତ ଲାଗିଲାଣି କୁଆଡ଼େ ବୁଲିବାକୁ ପ୍ଲାନିଂ କଲେ ବୁଲିବାକୁ ବି ଯାଇ ହବନି ଖରା ପାଇଁ। ତ ବହୁତ୍ ମାନେ ହିଟ୍ ୱେଭ୍ ଆସିବ, କୁଆଡ଼େ ଯିବ।
ସେଇ ପା। ଆଉ ଆପଣଙ୍କ ଘରେ ସବୁ ଭଲ?
ହଁ ମୁଁ ସମସ୍ତେ ଭଲ ଅଛନ୍।
ଆଚ୍ଛା ଆପଣଙ୍କ ବାପା କଣ କରନ୍ତି?
ମୋ ବିଜନେସ୍ କରନ୍ତି।
ହୁଁ ହୁଁ। ମମି?
ମୋ ମାମା ହାଉସୱାଇଫ୍।
ହୁଁ ହୁଁ।
ହୁଁ।
ହଉ।
ଆଉ
ପ୍ଲସ୍ ଥ୍ରୀ ପରେ ଆପଣ କଣ କରିବେ?
ମତେ ତ ବି ଇ ଡି କରିବାକୁ ଇଚ୍ଛା ଅଛି କାରଣ ଟିକେ ଟିଚିଙ୍ଗ୍ ଲାଇନ୍ ଯିବାର ଅଛି ଆପଣଙ୍କ ପ୍ଲାନିଙ୍ଗ୍ ଅଛି?
ମୁଁ ଭାବିଛି ନର୍ସ ହଁ ଗ୍ରାଜୁଏସନ୍ ପରେ। କରିହବ ଏନ୍ ଏମ୍ କରିହେବ।
ହଁ ପ୍ଲସ୍ ଟୁ ପରେ ତ ଅଁଅ ପ୍ଲସ୍ ଟୁ ପରେ ବି କରିପାରିବେ ନା?
ଟୁ ପରେ କରିହେବ କିନ୍ତୁ ମୁଁ ପ୍ଲସ୍ ଥ୍ରୀଟା ଯେହେତୁ କରିଦେଇଛି, ତ ମୁଁ ଆ ପରେ ଏବେ କରିବାକୁ ଚାହୁଁଛି ନର୍ସିଙ୍ଗ୍ ଆଉ
ଆଚ୍ଛା ଆଛ୍ ନର୍ସିଙ୍ଗ୍ ବି ଏବେ ଭଲ ଅଛି ସ୍କୋପ୍। ବାକି ସମ ହସ୍ପିଟାଲରେ ଜମା କରିବାନି ହୁଁହୁଁ ହୁଁ। ମାନେ ବହୁତ୍ ସେଇଠି କାମ ମାନେ ଦିନ ରାତି ମୋର ମାମା ସେଠି ତାଙ୍କର ଦେହ ଖରାପ ଥିଲା ଜଷ୍ଟ୍ ଅପରେସନ ପାଇଁ ଥିଲେ, ମାନେ ବହୁତ ସେଇଠି ଦିନ ରାତି ସେମାନେ କାମ କରୁଛନ୍ତି ମାନେ ଜମା ହଲ୍ ନଲେ ଖାଲି କ ହ କରୁମାନେଣ
ଲାଇଭ୍ ହଉଛି ସେଇଆ ମାନେ ତମେ ଯଦି ଧର ମ୍ୟାରେଜ ପରେ ଯଦ ସେଥିରେ ଫସିଗଲ ମାନେ କିଛି ଗୋଟେ ଓକେଜନ ତୁମର ଥିବ ଘରେ କି କଣ ଗୋଟେ ଫଙ୍କସନ୍ ଥିବ ତୁମେ ସେଏ ଆଟେଣ୍ଡ କରିପାରିବନି
ହୁଁ କିନ୍ତୁ ସେ ଏତିି କାମ କଲେ ମାନେ ସାଲେରୀ ବି ଦେବାକୁ ପଡିବ ନା ସେମିାଇ ହିା ଦଉଛନ୍ତି ଆଉ ଏତେ ହଁ
ଖାଇବ ନାହିଁ କି ଖାଲି କାମ କରିବ?
ହଁ ତାଠୁ ଭଲ ଗମେଣ୍ଟ ରେ କରିବ ନା?
ହଁ ମୁଁ ଗମେଣ୍ଟ ଭାବୁଛି ମୁଁ ସେ ଗମେଣ୍ଟରେ ହିଁ ଭାବୁଛି କରିବି ବୋଲି
ଉଁ ଗମେଣ୍ଟ୍ ହିଁ ବେଟର୍ ଅପସନ୍ ନର୍ସିଂ ପାଇଁ
ଆପଣଙ୍କର କି ଚିହ୍ନା ଫିନା ଅଛନ୍ତି କି?
ନେଇ ମୋର ତ ଦିଦି ଏବେ ମାନେ ତାର ପୁରା ସରିଲା ନର୍ସିଂ ଏବେ ତାର କଣ ନାଇ ସେ ଆପୋଲୋ ରେ କରିଥିଲା।
ଓହୋ
ଆପୋଲୋ ରେ କରିଥିଲେ ତାଙ୍କର କଣ ମାନେ ଗମେଣ୍ଟ୍ ଏକ୍ଜାମ୍ ହୁଏନି ସେଇ ଏକ୍ଜାମ୍ ଦେଲାପରେ ତାଙ୍କର ମାନେ ସେଇଠି କଣ ପୋଷ୍ଟିଙ୍ଗ୍ ହୁଏ। କାହାର କୋଉଠି କଣ?
ଥିଲେ ନା ନା ସିଏ ମ ସିଏ ଆକ୍ଚୁଆଲି ପ୍ରାଇଭେଟ୍ ରେ କରୁଥିଲେ ନର୍ସିଂ ପ୍ରାଇଭେଟ୍ ରେ କରୁଥିଲେ କିନ୍ତୁ ଗମେଣ୍ଟ୍ ରେ ଏନ୍ଟ୍ରାନ୍ସ ଦେଇକି ତାପରେ
ହଁଁ ମୁଁ ସେଇୟା କହିଲି ବା ମାନେ ଗମ୍ ଏକ୍ଜାମ୍ ଦଉଛନ୍ତି ସେମିତି ଗୋଟେ ଗମେଣ୍ଟ୍ ହସ୍ପିଟାଲରେ ହବ ତାଙ୍କର ମାନେ ପ୍ରାଇଭେଟ୍ ରେ କରୁଥିଲେ କିନ୍ତୁ ତାଙ୍କର ମାନେ ଏତେ ସାଟିସ୍ଫାଏଡ୍ ଲାଗିଲାନି ମାନେ ସାଲେରି ମାନେ ବହୁତ୍ ଖଟାନ୍ତି ନା
ପ୍ରାଇଭେଟରେ ପ୍ରାଇଭେଟରେ ଆଛା।
କରୁଥିଲେ ନା ତାଙ୍କର ବହୁତ ମାନେ ବହୁତ କାମ ଦେଲେ ଏତେ ସାଲେରୀ ବି ଦେଲେନି ତ ତାଙ୍କର ପୁରା ମୁଣ୍ଡ ଖରାପ ହେଇଗଲା କହିଲେ ନାଇଁ ମୁଁ ଗମେଣ୍ଟ ପାଇଁ ପ୍ରିପେୟାର ହେବି ଗମେଣ୍ଟରେ ମୁଁ
କି ଆଉ ମାନେ ପ୍ରାଇଭେଟରେ କଲେ କିଛି ଅସୁବିଧା ନାହିଁ ଯେ ପ୍ରାଇଭେଟ୍ ରେ କଲେ କଣ କି ବେସିକାଲି କହିବେ ଏମିତି ପଢ଼ ଏଟା କର ସେଟା କର ତମେ ତ କଷ୍ଟ ବହୁତ କରେଇବେ ତୁମ ଦ୍ୱାରା କିହି ତୁ ତମର ମାନେ ହେଲାବେଳୁ ବହୁତ କଷ୍ଟ ତ ଗଭଣ୍ମେଣ୍ଟରେଲେ ଏଇା ଗଭଣ୍ମେଣ୍ରେଲେ ତମେ ଚାଁଲେ ଗଭଣ୍ମେଣ୍ରେ ରହିପିବ ପ୍ରାଇଭେଟରେ ରିବ ପ୍ରଦିପ୍ ଯୋଉଠି ରହିଲେ ରହିଯିବ ଆଉ ପ୍ରାଇଭେଟ୍ ରେ ତାପରେ ରହିଲେ ଅଧିକ ଖର୍ଚ୍ଚ ଗମେଣ୍ଟରେ ରହିଲେ କମ୍ ନା ନାଇଁ
ତେବିଶ୍ ସେବେନ୍ ଲାଗ ତାଙ୍କର ଗ୍ରାମ୍
ସେଇ ଯୋଉ ସେଇ ଯୋଉ ଆପଣଙ୍କର ଯୋଉ ଅଛନ୍ତି ନର୍ସିଂ ଯେ କରୁଛନ୍ତି
ହଁ
ତାଙ୍କ ନମ୍ବରଟା ମୋତେ ଟିକେ ପଠେଇବ
ଆଛା ଆଛା
ହୁଁ କାଳେ କଥା ହେଲେ କିଛି ହେଇପାରିବ ସେ ଧର କରୁଛନ୍ତି ନା ମୁଁ କରିବାକୁ ଚାହୁଁଛି ତାଙ୍କ ସାଙ୍ଗେ ଡିସକସ୍ କରିଦେଲେ ହୁଏ ତ ମୋର କିଛି ଫାଇଦା ହେଇପାରେ
ଆଛା ଆଛା
ଆଉ
ଏବେ ଏଇ ତମେପା ଆପଣ କଣ ଏକ୍ଜାମ ଦେବେ ମାନେ ନର୍ସ ର
ନର୍ସର ଏକ୍ଜାମ ଏବେ କଣ ଅଛି କି ଏକ୍ଜାମ ନାହିଁ ସେ ମାର୍କ ଲିଷ୍ଟ ଦେଖିବେ ତମର ଯଦି ଗଭର୍ଣ୍ଣମେଣ୍ଟରେ ଧର ମୁଁ ଏବେ କରିବି ମୋ ମାର୍କ ଲିଷ୍ଟ ଦେଖିବେ ମାର୍କ ଲିଷ୍ଟ ଅନୁସାରେ ଯଦି ଧର ତାଙ୍କୁ ମାର୍କ ଠିକ ଲାଗିଲା ତ ସେ କରିବେ
ହ ପତା ନାଇଁ ବଟ ମୋର ଗୋଟେ ଗୋଟେ ସାଙ୍ଗ ଟା କଣ ମାନେ
ଟୁର ରେଜଲ୍ଟ ମିଶେଇବେ ଯଦି ନାଇଣ୍ଟି ପ୍ଲସ୍ ମାନେ ଏଇଟିନ୍ ନାଇଣ୍ଟିନ୍ ପ୍ଲସ୍ ମାନେ ପାଖାପାଖି ଥିବ ତ ସେ ମାନେ କହିବେ କି ନାଇଁ ନର୍ସିଂ କରିପାରିବ
ମୁଁ ସାଙ୍ଗ ବି ଗୋଟେ କଣ ଏକ୍ଜାମ ଏକ୍ଜାମ ଦେଇଥିଲା ଆଉ ଗୋଟେ ସାଙ୍ଗଟା ସେ ଏବେ ବିବେକାନନ୍ଦରେ ନର୍ସିଂ କରୁଛି ସେ କଣ ଏକ୍ଜାମ ଦେଇଥିଲା କଉ ଏକ୍ଜାମ ମୁଁ ଜାଣିନି ବାକି ଯୋଉ ବିବେକାନନ୍ଦ ଜାଣିଚୁ ଯୋଉ ଖଣ୍ଡଗିରି ପାଖରେ ଯୋଉ ଅଛି ଗୋଟେ ହଁ ସେ ସେଇଠି ନର୍ସିଂ କରୁଛି। ତ ସିଏ କଣ ନା ଏକ୍ଜାମ ଦେଇଥିଲା ତ ହଁ ନର୍ସିଂ ଏକ୍ଜାମ ହେ
ଓହୋ
ହୁଁ ତ ମତେ ଲାଗିଲା ନର୍ସିଂ ପାଇଁ ଏକ୍ଜାମ ଦିଅନ୍ତି ମାନେ ସେ କହୁଥିଲା ବହୁତ।
ତମର ଏକ୍ଜାମ ନାହିଁ। ସରି ହୁଁ ତା ମଝିରେ ରିଟିନ ଫିଟିନ ପଡିବ ନା ତା ମଝିରେ ରିଟିନ ଫିଟିନ ପଡିବ ତ ଯାଇକି ତାପରେ ତମର ଯୋଉ ଦି ବର୍ଷ ଧର କୋର୍ସ ଟା କଲ ଦିଇ ବର୍ଷ ତା ପରେ ତମକୁ ଯୋ ଶିଖେଇ ଥିଲେ ପ୍ରାକ୍ ଟି କାଲ ଥିଓରୀ ସବୁ ନେବେ ନା ତାପ ପରେ ଯାଇକି ତମକୁ ଏକଜାମ ହବ ଏକଜାମରେ ତମର ଯଦି ଭଲ ମାର୍କ ଆସିଲା ତ ସେଇ ଅନୁସାରେ ପୋଷ୍ଟିଂ ଦେବ।
ହଁ ହଁ ନାଇଁ ସିଏ ସେ କେ ଜାଣି ବିବେକାନନ୍ଦ ପାଇଁ ମେ ବି ଅଲଗା ଏକଜାମ ଥିବ ବୋଧେ। କାରଣ ସେ ମତେ କହୁଥିଲା କି ଏକଜାମ ଦେଇକିଥିଲା ସ କୋଶ୍ଚିନ ବହୁତ ଇଜି ପଡିଥିଲା କିନ୍ତୁ ତାର ଆଡମିସନ ହେଇଗଲା। କେଜାଣି କ କଣ ବିବେକ ବିଵେକାନନ୍ଦ ହସ୍ପିଟାଲ
ଉୁଁ ହୁଁ ସେଠି ରହିଗଲେ ସେ ପୁରା
ହଁ ସେଇଟା ରହିଗଲେ ଏଇଟା ଆମ ଘର ବି ପାଖ
ଏବେ ନର୍ସିଂଟା ଭଲ ଅଲଗା କିଛି କୋର୍ସ କରିବା ଅପେକ୍ଷା ଯୋଉଟା ତ ମୋର ଭଲ ଧର ଜ୍ଞାନ ଅଛି ଅଛି ସ ସେ ଅଛି ତ ନର୍ସିଂ ତ ମୋର ଭଲ ଟିକେ ଅଛି ନା ତ ନର୍ସିଂ ନ କରି କାହିଁ ଇଆଡ଼ୁ ସିସାଡ଼ୁ କିଛି କରିବି
ହଁ ହଁ ନର୍ସିଂ ବି ଭଲ ଅପସନ୍
ହୁଁ
ହୁଁ
ସେ ଯେଉଁ ଆପଣ ଯେଉଁ କହୁଥିଲେ ତାଙ୍କ ନମ୍ବରଟା ମୋତେ ଟିକେ ପଠେଇଦେବେ
ହୁଁ ଆଛା ମୁଁ ରଖୁଛି ହେଲା
ଆଜ୍ଞା
ହୁଁ ଆପଣ କାଟନ୍ତୁ।